ହଁ ବନ୍ଧୁ।
କୁହନ୍ତୁ କଣ କହୁଛନ୍ତି।
ବନ୍ଧୁ ଭଲ ଅଛନ୍ତି।
ଆଉ ଆପଣ? ଘର ବାହାରେ ବୋଧେ ବୁଲୁଛନ୍ତି ଘର ବାହାରେ ବୋଧେ ବୁଲୁଛନ୍ତି। ଆଉ ଆପଣ ମୋ କଥା କ୍ଲିୟର ଶୁବୁଛି?
ହଁ ବନ୍ଧୁ ଶୁଭୁଛି।
କ୍ଲିୟର ଶୁଭୁଛି ମୋ କଥା।
ହଁ ଶୁଭୁଛି।
ଆଉ କଣ କୁହନ୍ତୁ ବନ୍ଧୁ ଆଉ କଣ ଖାଇଥିଲେ?
ଆପ ଭାତ ମାଛ। ଆଉ ଚିକେନ ଏଇଆ।
ଆଉ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ମା। ଦାଦା ଖୁଡି ଭାଇ ଭଉଣୀ।
ଆ ବଡ ଫ୍ୟାମିଲି ବୋଧେ ଆପଣଙ୍କର ଆଉ। ଯାହା ହଉ ଖୁସିରେ ରୁହ ଯାହା ହଉ ଆଉ କଣ କୁହନ୍ତୁ?
ଆଉ ମୁଁ କଣି ଆପଣ ଆଜି କୁଆଡେ ଯଇଥିଲେ ବୁଲି ବାକୁ।
ଆଉ କୁଆଡେ ଯିବୁ ଏଇ ଘର ପାଖରେ ଗୋଟେ ମହାବିନାୟକ ଅଛି ମହାବିନାୟକ ମନ୍ଦିର ଅଛି ଘର ପାଖରେ। ମଟର ମଟର ଗାଡି ନେଇକି ଯାଇଥିଲୁ ବୁଲିକି ଆସିଥିଲୁ ସାଙ୍ଗର ମୋର ଆଉ। ଗାଧେଇକି ସେଠି ଆର ସେଠି ଝରଣା ପାଣି ବହୁଛି ଥଣ୍ଡା ପାଣି।
ହଁ ହଁ।
ଗାଁରେ ତ ବିଦ୍ୟୁତ ନାହିଁ ପ୍ରୋବ୍ଲେମ ଅଛି ଆମ ଗାଁରେ ଏ ବିଦ୍ୟୁତ ନାହିଁ। ଦୁ ଦୁକ୍ତି ଯାଇଛି ସେଥିପାଇଁ ଟିକେ ପଳେଇଲୁ ଗାଧୋଇବାକୁ ଝରଣା ପାଣି ରେ ମହାବିନାୟକ ମନ୍ଦିର ଦର୍ଶନ କରି ଗାଧେଇକି ଆସିଲୁ ଆଉ। ସେଠି ଭୋଜି ହଉଥିଲା ଘରେ ସେଠି ଗୋଟେ। ଆମର ପଇସା ଦେଇକି ଭୋଜି ଖାଇକି ଆଇଲୁ ସେଠି ଆଉ ଠାକୁରଙ୍କ ପସାଦ ଖାଇକି ଆଇଲୁ ଆଉ ଆଉ ଆପଣଙ୍କର ଆଜି କଣ କେମିତି କଣ ଦିନ ଚାଲିଲା?
ଆ ଘରେ ତ ବିଦ୍ୟୁତ କିଛି ନାହିଁ ଘରେ ବହୁତ ଇଏରେ ଅଛି। ଆଉ କଣ କରିବୁ ବହୁତ ଗରମ ହଉଛି ଘରେ ଏ ପଦାର ଆଇଛି ବୁଲୁଚୁ ଟିକେ। ପାଗ ଅଇନା ଭଲ ଅଛି ବୋଲିରି ଘରେ ପଦାରେ ବୁଲୁଚୁ ଆଉ।
ଏଇ ହଁ ଆମ ଆଡେ ବି ସେଇ ତ ଗରମ ହଉଛି ନା ଗୁଳଗୁଳି ହଉଛି ଆଉ। ତାକୁ ପୁରା କାଉଁଳା କରିଦେଇଛି। ଆଉ କଣ କୁହନ୍ତୁ? ଆଉଁ ତମ ଆଡେ ଏଇନା ବୋଧେ ବର୍ଷା ଫର୍ଷା ଉଠେଇଲାଣି?
ହଁ ପୁରା ଜୋର ଉଠେଇଲାଣି ବସ୍ତେ ହବ ବୋଧେ ବର୍ଷା।
ଆଛା ଆଚ୍ଛା। ଆଉ ଆପଣ କଣ କରନ୍ତି କଣ କିଛି ନାହିଁ କଣ କରୁ କରନ୍ତି?
ହଁ ମୁଁ ଗାଡି ଫାଡି ଚଲାଏ।
ଓ ଟ୍ରାକ୍ଟର ଗାଡି ନାଇଁ କି? ଟ୍ରାକ୍ଟର ଗାଡ଼ି ଏଇନା ଚାଷବାସ ତ ମୁଁ କରିବାକୁ ଯାଉଥିବେ ନା ନାହିଁ।
ହଁ ମୁଁ ସକାଳେ ଯାଇଥିଲି ଦି ଜଣ ଦି ଜଣ ଲୋକ ଆଇଥିଲେ ମୋ ଘର କତିକି ତାଙ୍କ ଘର ଗଲେ ଦି ଘଣ୍ଟା ଚାଷ ହେଲା। ଚାଷ କରିକି ଏବେ ଆଇଲି।
ଓ ଚାଷୀ ଦିଇ ଜଣ ତମ ଘର ପାଖକୁ ଆସିଥିଲେ ଆଚ୍ଛା ଆଚ୍ଛା ଦି ଘଣ୍ଟା ଚାଷ କରିକି ଆସିଲେ। କେତେ ଟଙ୍କା କଣ ଘଣ୍ଟା କୁ ନଉଚ?
ଘଣ୍ଟା ଆମର ଚାଲିଛି ଏଠି ନଅଶ ଟଙ୍କା ନେଖେ ଆଉ।
ନଅଶହ ଟଙ୍କା ଚାଷ କଲେ ଶୁଖିଲା ଚାଷ ଚାଲିଛି। ଆଚ୍ଛା ଆଛା ଆମ ଆଡେ ଆଣୁନା ଗାଡି ଟ୍ରାକ୍ଟର?
ହଁ ଆପଣ ଯୋଗାଯୋଗ କଲେ ଆପଣଙ୍କ କତିକି ଯାଇପାରିବି।
ଆଚ୍ଛା ଆଚ୍ଛା ଠିକ୍ ଅଛି ଘଣ୍ଟା ସେ ନଅଶହ ନେବେ ନା ଟିକିେ କମ୍ କରିବେ?
ହଁ ଆପଣ ପାଇଁ ଆଉ ଟିକେ କମ କରିପାରିବି ମୁ।
ଆଉ ଠିକ ଅଛି ବନ୍ଧୁ ଆଉ ଟିକେ ମୁଁ ଆମ ଗାଁ ରେ ଆମ ଗ୍ରାମରେ ପଚାରେ କେତେ ଲୋକ କଣ ଛନ୍ତି ଚାଷ କରିବେ ସେଇ ହିସାବରେ ଆେ ଆସା ଆଣିବେ ଦି ଚାରି ଦିନି ପାଞ୍ଚ ଦିନି ରହିବ। ଆମ ଘରେ ବନ୍ଧୁ ରହିବେ ରହିକି ଚାଷ କରିବା ଆଉ ଚାଷ କରି ସାରିଲା ପରେ କେତେ କଣ ପଇସା ହେବ ଆପଣ ହିସାବ କରିକି ନେଇକି ଯିବେ ଆଉ।
ଆଜ୍ଞା। ହଁ ବନ୍ଧୁ କୁହ
ଠିକ୍ ଅଛି ଆଉ ଆଉ କଣ କୁହ ଆମ ଘର ପାଖରେ ଗୋଟେ ବାହାଘର ବୋଧେ ହଉଛି, ଆମ ଘର ପଛପଟେ ସେ ଲାଗି ଗାଡି ଫାଡି ସାଉଣ୍ଡ ଟିକେ ହଉଛି ଆଉ
ଓ ହୋ
ହଁ। ହଁ ଆଉ ବର୍ଷା ତ ଆସିଲାଣି ଆଉ ସେ ଗାଈଗରା ଚରୁଛନ୍ତି ହେଇ ଚରୁ ଥିଲେ ସବୁ ପଳେଇ ଆସିଲିଣି ଘରକୁ ହେଇ ଆଉ ଆ ଆମ ଗାଈଟା ବି କୁଆଡେ ଯାଇଛି ପାଉନୁ ଦେଖାଯାଉ ଆସିବ କି ନାଇଁ ଆଜି ଆଉ ଆମର ଏଇ ନଙ୍ଗୁଲି ଜେଜ ଆମର ଗାଈ ନେଇକି ଆସିଛନ୍ତି ଗୋଡେଇକି ଆଉ ଭାଇ ଆମ ଗାଈ ତିନିଟା ଆଇଲାନି ଆମ ଗାଈ ତିନିଟା ଗାଈ ହେଇଯାଇଛି ଆମର ଗୋଟେ ଗାଈର ଅଛି ବିକିଦବାକୁ ଭାବୁଛୁ, ଏଇଠି ବୁଝିଲେ କି ଆପଣ ଯ ଯୋଗାଯୋଗ କରନ୍ତି ତମ ଗାଁରେ ବି ଆମେ ଦେଇପାରିବୁ ତମ ଗ୍ରାମରେ
କେତେ ଟ କେତେ ଟଙ୍କା ହେଲେ ଆପଣ ଦେବେ ଗାଈ?
ଆମେ ସେଇ ଦଶ ହଜାର ଭିତରେ ଆଉ। ଏଠି କ୍ଷୀର ଦଉଛି? ତ କ୍ଷୀର,
ହଁ ଗାଈ କେତେ କଣ କ୍ଷୀର ଦଉଛି?
କ୍ଷୀର ଦଉଚି ସକାଳେ ଦଶ ବାର ପା କ୍ଷୀର ଦଉଛି ଆଉ ଆଉ ସନ୍ଧ୍ୟା ବେଳକୁ ଛଅ ପା ଖଣ୍ଡେ କ୍ଷୀର ଦଉଛି ସନ୍ଧ୍ୟାବେଳେ କ୍ଷୀର ଟା ଏଇ ଘର ପାଖରେ ଜଣେ ନେଉଛି ମୋର ଗଉଡା ଉମା ଗଉଡ ଅଛି ଦୁହିଁକି ନେଇକି ଯାଏ ସକାଳ ଓଳିଟା ଆଉ ଆଉ ସନ୍ଧ୍ୟା ବେଳେ ଟା ବାପା ରଖନ୍ତି ଦୁହିଁକି ରଖିଦିଅନ୍ତି ଘରେ ଖାଇ ଖାଉ ଆଉ
ଘରେ ଛେନା ଫେନା ଦହି ଫହି ଖାଇ ହୁଏ ନା ନାଇଁ?
ହଁ ସ ଛେନା ଫେନା ଆଉ ଦେଶୀ ଜିନିଷ ଆମେ ଟିକେ ଖାଉ ଆଉ ଘରେ ଆଉ ଯାହା ହେଉ ଆପଣଙ୍କର ଗାଈ ଭାଇ ଅଛି ନା ନାଇଁ?
ହଁ ଆମର ବି ଗାଈ ଅଛି। ଆମର ଦିଟା ଗାଈ ଅଛନ୍ତି।
ଗାଈ କ୍ଷୀର ଦଉଛନ୍ତି ନା କ୍ଷୀର ଦଉନାହାନ୍ତି?
ଆମର ଆମର ଗୋଟେ ଗାଈ କ୍ଷୀର ଧୂଆଁ ହଉଛି ଆମର ଧୂଆଁଇଁ ଆମ ଘରେ ଆମ ଘରେ ଆମେ ନିଜେ ଦୁଇ ହିଁ କି ଆମେ ଘରେ ଖାଉଛୁ ଆମର ଦିଆ ହେଉନି କୁଆଡେ। ଆମର କୋଉଠି କ୍ଷ ନା ଆମର କୋଉଠି କ୍ଷୀର ଫିଆ ବିକା ହୁଏ ନା
ଆଚ୍ଛା!
ଆମ ଘରେ ଆମେ ଖାଉ ଘିଅ, ଦହି, ଛେନା
ଯାହା ହଉ ଭଲ ଦେଶୀ ଜିନିଷ ଖାଉଛ ଆଉ ଦେହ ଲାଗିଯିବ ଆପଣଙ୍କର ଆଉ
ହଁ ଆପଣଙ୍କ ଗାଈ ଟିକେ ଅଧିକା ରେଟ ହେଇଯାଉଛି ଆଉ ଟିକେ କମ କରିବେନି
ହଁ କମ କରିବା ଆପଣ ଟିକେ କଥା ହେଲେ ଯୋଗାଯୋଗ କଲେ ଆପଣଙ୍କ ଗ୍ରାମରେ କଥା ହେଇକି ଟିକେ କମ କରନ୍ତେ ଆ ଆମର କହୁଥିଲେ ଘର ପାଖରେ ଜଣେ ଦି ଜଣ ରଖିବେ ବୋଲି ଆଉ ଘର ପାଖରେ ରଖିଲେ ତ ପ୍ରୋବ୍ଲେମ ଆଉ ହଇରାଣ ଘର ପାଖରେ ରଖିଲେ ଆଉ ଆମେ ଚାହୁଁଛୁ ଟିକେ ଅଲଗା ଗ୍ରାମକୁ ଦେଇଦବାକୁ ଆଉ
ଓହୋ।
ଆଛା ଆପଣ ଟିକେ ଯୋଗାଯୋଗ ଯଦି କରନ୍ତେ ଆମେ ଯୋଗ ଦିଅନ୍ତୁ। ଆଉ ଆପଣ ଗ୍ରାମରେ ରୁହନ୍ତା ଆପଣ ବି ଟିକେ ଆଜ୍ଞା।
ମୋ ଦାଦା ବି ଗୋଟେ ମୋ ଦାଦ ବି ଗୋଟେ କହୁଥିଲେ ତାଙ୍କ ଗୋଟେ ଗାଈ ବି ଆଣିବେ
ଆଚ୍ଛା।
କହିବି ଏଇଟା ତ କହିବି ମୋ ଆମ ବନ୍ଧୁ ଘର ଗୋଟେ ଭଲ ଗାଈ ଅଛି କ ମୁଁ ତାଙ୍କୁ ଯୋଗାଯୋଗ କରିକି ତାଙ୍କୁ ଯୋଗାଯୋଗ କରିକି ମୁଁ କହିବି ଆପଣଙ୍କ ଟିକେ ଆସିବି ଗାଈ ଫାଇ ଦେଖିବେ
ଆଛା ଆଜ୍ଞା ଆଜ୍ଞା ବନ୍ଧୁ। ଆଜ୍ଞା ବନ୍ଧୁ ଠିକ୍ ଅଛି କଥା ହବା ଏଇ କଥା ଆଉ ଗାଈ କଥା ହଁ ଆପଣ ଟିକେ ମୁଁ ଘରେ ଟିକେ କହିଦେ, ବୁଝିଲେ ବନ୍ଧୁ? ଆଉ ମୁଁ ଟିକେ ଘରେ କହିଦିଏ ଆମେ ବୁଧବାର ଆଉ
ହଁ
ଆଜ୍ଞା, ଆଉ କଣ କୁହନ୍ତୁ? ଆଉ
କଣ?
ଆପଣ ତାହେଲେ ଚାଷ କରିବା ଆଜି ଯାଇଥିଲେ ସକାଳେ ନାଇଁ କି? ଆଉ ଭଲ ଯାହା ହଉ ଗାଈର ଖିଜିନି ଦିଟା ରଖିଛ, ଗାଇ ବି ଜଗାରକୁ କରୁଛ।
ହାଁ
ହେରା କରିଛ ତାପରେ ଓଏ ଟ୍ରାକ୍ଟର ଟ୍ରାକ୍ଟର ଚଲେଇିବାକୁ ଚାଷ କରିବାକୁ ଯାଉଛ କ୍ଷେତକୁ ଆଉ, ଆ କ୍ଷେତକୁ ଯାଉଛୁ ଆଉ ଭଲ। ଆଜ୍ଞା, କୁହନ୍ତୁ?
ଆଉ ଏବେ ବି ଥିଲା ଯିବାକୁ ଚାଷ କରିବାକୁ ବର୍ଷା ଆଇଲାଣି। ଲୋକମାନେ ମନା କରୁଛନ୍ତି ଏବେ ଆଉ ଏବେ ଆଉ ଯିବାନି ବର୍ଷା ଆଇଲାଣି ଆଉ କରିବାନି ଚାଷ, କାଲି ସକାଳେ ହଉ ଆ ଆପଣଙ୍କ ଆପଣଙ୍କ ଘରକୁଟି ଯିବି ଆପଣଙ୍କୁ ଡାକିବି ସକାଳୁ ଉଠିକି ଯିବା।
ହଁ ଠିକ ଅଛି ଆପଣଙ୍କ ଆମ କ୍ଷେତ ବି ଅଛି ଇ ଦି ଘଣ୍ଟା ଖଣ୍ଡେ କାମ ଲାଗିବ ଯିବା ମିଶି ଏତିକି କାମ କରିକି ଆସିଵା ଆଉ ବୁଝିଲେ କି? ଆଜ୍ଞା। ଆଉ ଆପଣ ଆମ ଘର ଆମ କ୍ଷେତ ପାଖରେ ଦି ଚାରିଟା ଦିଟା ଚାରିଟା ବିଲ ଅଛ ଛି ସେମାନେ ବି ଅନେଇ ଅନେଇକି ବସିଛନ୍ତି। କି ଆପଣ ଆଣିଲେ ଆମେ ବି ଟିକେ କରିଵା, ଆମ ଗାଁରେ ଟ୍ରାକ୍ଟର ଅସୁବିଧା।
ହାଁ,
ଯଦି ଆଣନ୍ତେ ଭଲ ହୁଅନ୍ତା, ଯଦି କଥା ହେବେ ତାହେଲେ ମୁଁ କହିବି ତାଙ୍କୁ ଆଉ।
ଆଜ୍ଞା ବନ୍ଧୁ, ମୋ ସକାଳୁ କ ମୋ ସକାଳ ମୋତେ ସକାଳେ ଫୋନ୍ କରିବେ ଆପଣ।
ଆଜ୍ଞା।
ଅର ଫୋନ କରିବେ ମୁଁ ଯାଇକି ଆପଣଙ୍କ ବିଲ ପାଖରେ ପହଞ୍ଚିବି।
ଆଜ୍ଞା।
ଯଦି ଆପଣଙ୍କୁ ଫୋନ କରିବେ ଆ ଆପଣ ଆସିବେ ଆପଣଙ୍କ ସାଙ୍ଗ ସା ଆପଣଙ୍କ ବନ୍ଧୁ କିଏ ଅଛି ତାଙ୍କୁ ବି ଡାକିବି।
ହଁ ଆମ କୃଷକ ବନ୍ଧୁ ଅଛନ୍ତି ଵା ଆମ କ୍ଷେତ ପାଖରେ ଦି ଚାରି ଜଣ ଅଛନ୍ତି, ସେମାନେ ବି କହୁଥିଲେ, ତାଙ୍କୁ ବି ନେଇକି ଯିବି ସାଥିରେ। ଆଉ ଆସିଲା ବେଳେ ଉମ ଟ୍ରାକ୍ଟରରେ ପାଣି ବି ଆଣିଥିବ ଖରା ଯୋଉ ରେଟ ରେ ହଉଛି। ପାଣି, ଆମେ ବି ନେଇକି ଯାଇଥିବୁ ଓ ଆର ଏସ ପାଣି ନେଇକି ଯାଉ
ମୁଁ ବି ସକାଳ ପାଞ୍ଚଟାରୁ ବାହାରିକି ପଳେଇବି, ଆପଣ ଯିବା ଆମେ ଯିବା ଠିକ ଦଶଟା ଏଗାରଟା ଭିତରେ ସେ ସାରିଦେଇ ପଳେଇ ଆସିବା।
ହଁ ହଁ ଖରା ଯୋଉ ରେଟ ରେ ହଉଛି।
ଖରା ଖରା ଖରା ଯୋଉ ରେଟରେ ଯେ ଆଉ କେହି ରହିପାରିବେନି ଖେତିରେ।
ହଁ ହଁ ହୋ
ସେଇ ଯୋଗୁ ଆମେ ହେବ ଯେତେବି ବେଳା ଅଛି ବେଳେ ସାରିଦେଇ ବେଳା ସାରିଦେଇ ପଳେଇଲା ଆମ ପାଇଁ ଭଲ।
ଆଜ୍ଞା ବନ୍ଧୁ। ଆଉ ଆପଣଙ୍କର ନୂଆ ଟ୍ରାକ୍ଟର, ନା କଣ? ନୂଆ ଟ୍ରାକ୍ଟ
ହ
ବନ୍ଧୁ।
ହ,
ଆଚ୍ଛା ଆଚ୍ଛା, ବନ୍ଧୁ ଆଉ କଣ କୁହ?
ଆମ ଗାଁରେ ଆଜି ଗୋଟେ ପୋଖରୀତ ଅଛି ଆମ ଗାଁରେ।
ଆଚ୍ଛା।
ଆଉ ସେଠି ମାଛ ସେଠି ମାଛ ଧରା ହଉଥିଲା ଆମେ ସକାଳୁ ସେଇଠି ଯାଇଥିଲୁ ସବୁ। ଆଉ ସବୁ ବି ମାଛ ଧରା ବିକ୍ରି ହେଲା ଆମେ ସବୁ କିଣିକି ଆଣିଲୁ। ଭଲ ରୋହୀ, ଭାକୁର, ମିରିକାଳି ଏଇସବୁ ବିକି ଧରା ହଉଥିଲା ବିକ୍ରି ହେଲା ଭଲ ଦେଶୀ ମାଛ।
ଆମକୁ ଟିକେ ବନ୍ଧୁ ଜଣେଇଲେନି ଆଜି ତାହଲେ ଦେଶୀ ମାଛ ତ ଆପଣ ଖାଇଛନ୍ତି ଘରେ। ଆଉ ମତେ ଟିକେ ଜଣେଇଥିଲେ ଆପଣ ମୁଁ ଟିକେ ଯାଇ ନେଇକି ଆସିଥାନ୍ତି ଆପଣଙ୍କ ଘରପାଖରୁ ଆମ ଘର ପାଖକୁ। ପନ୍ଦର କିଲୋମିଟର ଦୂର ନା ସେ କହିଥିଲେ ବି ରଖିଥିଲେ ମୁଁ ବି ଯାଇକି ନେଇକି ଆସିଥାନ୍ତି। ଆଜି ଆମ ଘରେ ହେଇଥିଲା ମାଛ। କିନ୍ତୁ ଏଇ କିଣା ଆନ୍ଦ୍ର ଆନ୍ଦ୍ରା ମାଛ ହେଇଥିଲା ଆଉ ପାରାଦ୍ୱୀପରୁ ଆସିଥିଲା ଜାଣିଥିବେ ତ ଆଉ।
ହଁ ହଁ ଆଉ ଆମର ଆମର କାଲି ଛାଡି ପନ ଫେର ଧରା ମାଛ ଆମ ପୋଖରରୁ
ଆଉ ବନ୍ଧୁ ମୁଁ ନେଇକି ଦି କିଲ ରଖିଥିବି
ହଁ ଆପଣଙ୍କୁ ବଧୁ ଫୋନ କରି ଆପଣ ବି ଆସିି ନେଇପାରିବେ
ହଁ ହଁ ଠିକ ଅଛି ବନ୍ଧୁ ଆଉ କଣ ମାଛ ସବୁ ଏଇ ସବୁ ଅଛି
ହଁ ଏଇଛ ମାଛ ଦ୍ୱାର ଅଛି ହଁ ସେ ମାଛ ସବୁ ଅଛି ଶଉଳ ମାଛ କୋଉ ମାଛ
ଆପଣ ଧରୁଚଛନ୍ତି ନା କିଏ ଆସୁଛନ୍ତି ଧରିବ ମାଛ
ନାଇଁ ଆମର ଆଉଛନ୍ତି ଏଠି ଅଛନ୍ତି ଚାରି ପାଞ୍ଚଟା ବାଘୁତି ଅଛନ୍ତି ସିଏ ଆସି ମାଛ ଧରନ୍ତି
ଆଚ୍ଛା ଆଚ୍ଛ ବିଦ୍ୟୁତ ପାଇପ ରେ ବିଦ୍ୟୁ ମଟର ପାଇପରେ ଧରାାଏ
ନାଇଁ ନାଇଁ ଆମର ପାଣି ଛୁଇ ଆମ ଜାଲରେ ଧରା ହୁଏ
ଆଚ୍ଛା ଆଚ୍ଛାଲରେ ଧ ହବ ଯିବା ଭଲ ଆଉ
ଆମର ଗୋଟେ ବଡ ଜାଲ ଆମର ଗୋଟେ ବଡ ଜାଲ ଅଛି ସେ ବଡ ଜାଲରେ ସିଏ ନେଇକି ଆସନ୍ତି ଚାାଲ
ଆଜ୍ଛା
ଆ ଆସନ୍ତି ଟଣିକି ଥରନ୍ତି ମାଛ ଆମ ପୋଖରୁ
ଆଚ୍ଛା ଆଚ୍ଛା ପାଣି କେତେ କଣ ରୁହେ ତମ ଆପଣଙ୍କ ପୋଖରୀରେ
ତଥାପି ପାଣି ସାତ ଆଠ ଫୁଟ ଗଭୀର ରୁଏ
ଆଚ୍ଛା ଆଚ୍ଛା ଏତେ ପୁଟୁ ପାଣି ରୁହେ ନହିଁ କି ଦେଖିକିବୁ ବନ୍ଧ ଧରିଥିବେ ବୁଝିଲେ କି ପାଣି ଫ ପ୍ରଭାବ ବି ରହୁଛି ଆଉ କାମୁଡି କୁାମୁଡି ଦେବେ ପୁଣି ଡାକ୍ତରଖାନା ଯିବାକୁ ପୁଡିବ ପୁଣି ହଇରାଣ ପୁଣି ଆଉ ତମ ସାଙ୍ଗରେ ବି ଯୋଉମାନେ ଯାଉଛନ୍ତି ତାଙ୍କୁ ବି କହୁଥିବ ବୁଝିଲେ କି ବନ୍ଧୁ ହଉ ଆଉ ବନ୍ଧୁ ଆଉ ମୁଁ ରହୁଛି ମୋର ଟିକେ କାମ ଅଛି ବୁଝିଲେ ଆଉ ପରେ କଥା ହବା ବନ୍ଧୁ ବୁଝିଲେ ହଉ ରଖୁଛି ବନ୍ଧୁ ଜୟ ଜଗନ୍ନାଥ
ଜା ଜନାକ